ଲୋ
ଶୁଭୁଛି?
ହଁ କହ ଶୁଭୁଛି ପୁରା ଭଲ ସେ କିଏ।
ଭଲରେ କହ ମାନେ ଏମିତି କହନି।
ହଁ ଭଲି ତିିକେ ଶୁଭୁଚି କୁହ।
ଆଉ କଣ କରୁଛନ୍ତି?
ଏଇ ଖା କିଛି କରୁନଥିଲ ହେଲା ଦି ଘଣ୍ଟା ତମକୁ ଗୋଟେ କଥା କହୁଛି ମାନେ ଦି ଘଣ୍ଟା ର ଲାଇନ କଟିଛି ଏଇ ଖା ଲାଇନ ଆସୁଛି ଏଇ ଲାଇନ ବାଲାଙ୍କୁ କଣ କହିବ ମୁଁ ମାନେ ଗରମ ସିଜନ ରେ ପୁଣି ଏତେ ଲାଇନ କାଟନ୍ତି ପୁଣି ବର୍ଷା ହେଇଥିଲା ଆହୁରି ଇଏ ଚିଟା ଚ ଲାଗୁଛି ପୁରା। ଗରମରେ ପୁରା ହେଲା ଅବସ୍ତା ଖରାପ ହେଇଗଲାଣି କୁହ ଆଉ କଣ କରିବୁ ଏମାନଙ୍କ ସହିତ? ମାନେ ଏ ଗ ଲାଇନ ଗଲା ପରେ ଆଉ ମାନେ ଲୋକ ପୁରଟ ଚିଡି ଗଲେଣି ମାନେ ତାକୁ ଦେଖିକି। ଆଉ ଗୋଟେ କଥା ଏତେ ପୁଣି ବର୍ଷା ହଉଛି କେତେ ଗଛ ବାଡି କଣ କଣ ଭଙ୍ଗଗଲାଣି। ମୁଁ କାଲି ଶହୀଦନଗର ବୁଲିବାକୁ ଯାଇଥିଲି ପୁରା ଗଛ ଗୁରା ଭାଙ୍ଗିକି ପୁରା ରାସ୍ତାରେ ପଡିଛି। ମାନେ ମୁଁ ଦେଖିକି ସଅକ ହେଇଗଲି ଗଛ ଗୋରା ତଳେ କଣ ପଡିଚି ପୁରା ମାଟି ଭିତରେ ବାହାରି ଯାଇଛି ଏତେ ବର୍ଷା ହେଇଛି ତ ତମେ କୋଡା ଗୋଟେ ଭାବିବା ଭଳିଆ ଜିନିଷ ମାନେ ଏଡେ ବଡ ବଡ ଗଛ ଜଣେ ଦଶ ଦଶ ବର୍ଷ କୋଡିଏ ବର୍ଷ ହେଲାଣି ଅଛି ସେ ପୁରା ଗଳି ପଡିଚି।
ଓହୋ ଆଚ୍ଛା ଆଚ୍ଛା ଆଉ ତମ ଗାଁ ଆଡେ ବର୍ଷା କେମିତି ହଉଛି?
ମାନେ ଗାଁ ଆଡେ ମୋର ଏକ ଜେଜେମା ଗାଁ କୁ ଯାଇଚି ତାର ଅବସ୍ଥା ଏମିତି ହେଲାଣି ମୁଁ କଣ କହିବି ଏଇ ବର୍ଷା ତାକୁ ଏତେ ଇଏ କରି ସାରିଲାଣି। ମାନେ ଉପର ତ ସେଇଟା ହେଲା ମାଟିର ଘର। ତା ଉପରେ ବର୍ଷା ପଡୁଛି, କେବେ କେବେ ମାନେ ଗଛ ତ ଏମିତି ପୁଣି ଉପୁଡୁଛି ମାନେ କେତେ ଡର ରହୁଛି ଗୁହା ଗାଁରେ ରହିବାରେ, ଆଉ ଗାଁ ରେ ସବୁଠୁ ଭଲ କଥା ମତେଟା ଭଲ ଲାଗୁଛି ବର୍ଷା ହଉଛି ଗଛରୁ ଆମ୍ବ ଗଳୁଛି। ଆମର ପୁଣି ଗାଁରେ ଏଇପର୍ଯ୍ୟନ୍ତ ପାଞ୍ଚ କେ ଜି ଖଣ୍ଡେ ଆମ୍ବ ଗଳି ପଡିଲେଣି।
ହ ପାଞ୍ଚ କେଜି ଆମ୍ବ?
ପାଞ୍ଚ କେ ଜି ଆମ୍ବ, ଭାବ ତାହଲେ ଗଛରେ କେତେ ଲାଗିଥିବ ଖାଲି ଥରେ ହେଲେ ପବନ ଦେଲା ପା ଜି ଗଳି ପଡିଛି।
ଓ ଆଚ୍ଛା ଆଚ୍ଛା, ଆଉ ତୁମକୁ ଆମ୍ବର କୋଉ ଡିସ୍ ଭଲ ଲାଗେ?
ଆମ୍ବର କଣ
କୋଉ ଡିଶ ଭଲ ଲାଗେ?
ଆମ୍ବର ମୋର ସବୁ କିଛି ବହୁତ ଭଲ ଲାଗେ, ଆଉ ମାଙ୍ଗୋ ସେକ୍ ମ୍ୟାଙ୍ଗୋ ପିଉଜ ମତେ ବହୁତ ଭଲ ଲାଗେ, ତମକୁ ମୁଁ
ଭଲରେ କଥା, ଭଲ ଭଲରେ କଥା ହୁଅନ୍ତୁ ଏମିତି କଥା ହୁଅନ୍ତୁନି।
ହଁ ହଁ ମାନେ ଆ ଗୋର ମ୍ୟାଙ୍ଗୋ ସେକ୍ ବହୁତ ଭଲ ଲାଗେ।
ଆଚ୍ଛା, ଆମର ତ ଗାଁଡ଼େ ଗୋଟେ ଫେମସ୍ ଅଛି ଆମ୍ବ ଯାଉ।
ମୁଁ ମତେ ମତେ ମୁଁ ଆମ୍ବ ଯାଉ ଶୁଣିଛି ମତେ ଆମ୍ବ ଯାଉ ବହୁତ ବେକାର ଲାଗେ।
ଅଛି ଗୋଟେ ଆମ୍ବ ଜାଉ ତା ରେସିପି ଟା ମୁଁ କହୁଛି। କେବେ ଟ୍ରାଏ କରିବେ ମୋ ରେସିପିରେ। କେବେ ଗୋଟେ ଟ୍ରାଏ କେବେ ମୁଁ କହୁଛି।
ମୋ ଜେଜେମା ମତେ ବନେଇକି ଦେଇଥିଲା ମୋ ଜେଜେମାର ଗାଁ ଆଡ଼େ ବହୁତ ଫେମସ ତ ମତେ ଏତେ ଖା ଲାଗେନି।
ହଁ ତ ମୁଁ ଥରେ କହୁଛି ରେସିପିଟା ଶୁଣନ୍ତୁ, ଭଲ ଲାଗିବ।
ହଉ ହଉ।
ଆଗ ଆମ୍ବ, ଆଗ ଭାତ ଚାଉଳ ବସାଇଦେବେ। ଚାଉଳଟା ବସେଇକି ତାକୁ ସିଝେଇବାକୁ ଛାଡ଼ିଦେବେ, ବହୁତ ଟାଇମ୍ ସିଝେଇବେ, ସିଝି ସାରିଲା ପରେ ଯେତେବେଳେ ଚାଉଳଟା ପୁରା ପୁରା ନରମ ହେଇଯାଇଥିବ ଏଥିରେ ଗୁଡ଼ ଗୁଜୁରାତି ଗୁଣ୍ଡ ଏସବୁ ପକାଇବେ, ଆଉ ପାଚିଲା ଆମ୍ବକୁ ଗୋଟା ପକାଇଦେବେ, ଟିକେ କ୍ରସ୍ କରିକି, ଟାକୁଆ ସହିତ ପକାଇବେ।
ହୁଁ।
ତ ଟାକୁଆ ସହିତ ପକାଇଲେ ତାପରେ ରେଡ଼ି ହେଇଯିବ ଆମ୍ବ ଯାଉ।
ହଉ, ମୁଁ ତମକୁ ଗୋଟେ ରେସିପି କହିବି, ମୁଁ ଆଜ କାଲି ମୋ ମାମା ବନଉଛି ସେଇ ରେସିପି।
ତମ ମାମା?
ହଁ।
ଆଚ୍ଛା।
ଆକ୍ଚୁଲି ସେଇ ରେସିପିଟା ହଉଛି ହରିଆଲି ଚିକେନ ବିରିୟାନୀ।
ଆପଣ ତମ ମାମା ତମ ମାମା ହରିଆଲି ଚିକେନ୍ ବିରିୟାନୀ ବନାଉଛନ୍ତି?
ହଁ, ଆକ୍ଚୁଆଲି ମୋ ମାମାଙ୍କର ହେଲା ଖାଇବା ବନେଇ ବହୁତ ପସନ୍ଦ। ମୋ ମାମା ଏମିତି ନର୍ମାଲ ସନ୍ତୁଳା ଫନ୍ତୁଳା ବନାନ୍ତିନି, ସିଏ ଚି ଚିକେନ ବିରିୟାନୀ ବନାନ୍ତି, ବଟର ଚିକେନ ଏମିତିଆ ଟାଇପ ର ଖାଇବା ବନାନ୍ତି।
ମାନେ ନର୍ମାଲ ସନ୍ତୁଳା ହରିକା ବନାନ୍ତିନି, ଚିକେନ ବିରିୟାନୀ ଏସବୁ ବନାନ୍ତି?
ହଁ ତାଙ୍କୁ ଏମିତି ଖାଇବା ଭଲ ଲାଗେନି ସନ୍ତୁଳା ଭନ୍ତୁଳା, ଯୋଉ ହରିଆଲି ଚିକେନ ବିରିୟାନୀର ସେଟା ପ୍ରଥମେ କଞ୍ଚା ଚିକେନ ନିଅନ୍ତି, ତା ଭିତରେ ଲଙ୍କା ଗୁଣ୍ଡ ବାଟିକି ପକାନ୍ତି। ଆକ୍ଚଆଲି ଏ ଆପରେ ନା ଚିକେନ ପା ଫ୍ରାଏ ହବ ସେଥିପାଇଁକି ଲଙ୍କା କାଟ୍ ଏ ମାନେ ଲଙ୍କା ରାଗ ଲାଗିନି, ତ ତା ଟେଷ୍ଟ ବହୁତ ଭଲ ଆସେ, ଧନିଆ ଗୁଣ୍ଡ ମାନେ ଧନିଆକୁ ବଟା ହବ ସେଇଟା ପକା ହବ, ପୁଦିନା ବଟା ହବ ତାପରେ ଗ୍ରୀନ୍ ଚିଲି ଵଟା ହେଇକି ପକାହବ। ଏଗୁରା ସବୁ ଯେତେ ମସଲା ଯା ନର୍ମାଲ ବିରିୟାନୀ ମସଲା, ଗରମ ମସଲା, ମିଟ୍ ମସଲା, ଏମ ସବୁ ହେଲା ତାପରେ ଧନିଆ ପାଉଡର ଏଗୁଡା ସବୁ ପଡିବ। କିଚନ କି କିଚନ କିଙ୍ଗ ମସଲା। ଏ ଏମିତି ସବୁ ପଡିବା ତାପରେ ସେଟା ଦହି ପକେଇକି ମ୍ୟାରିନେଟ୍ ହବ। ତାପରେ ଗ୍ରୀନ୍ ଗ୍ରୀନ୍ କଲରର ହେଇଯିବ। ତାପରେ ସେଟା ସାଲୋ ଫ୍ରାଏ ହବ। ମାନେ ଟିକେ ତେଲ ଟିକେ ସେକା ହବ ତା ପରେ ସେଟା ପୁରା ଗ୍ରୀନ୍ ଗ୍ରୀନ୍ ହେଇଥିବ। ତାକୁ ପୁରା ନର୍ମାଲ ଦେଇଦବ ତାପରେ ପାଣି ଭିତରେ ସବୁ ଯାକ ମସଲା ପକେଇବ। ଠିଆ ମସଲା ଗୁରା ଖଡ଼ା ମସଲା। ଏଗୁରା ପକେଇକି ତା ଭିତରେ ଭାତକୁ ପକେଇବ ଲମ୍ବା ଲମ୍ବା ଚାଉଳ। ସେ ଭାତ ପୁରା ସିଝିକି ପୁରା ଲମ୍ବା ହେଇଯିବ ସେଇ ଭାତ କୁ ନେଇକି ହେଲା ତାପରେ ଯୋଉ ଚିକେନ୍ ଚିକେନ କୁ କଣ କରିବା ନା ଚିକେନ ର ଦି ତିନିଟା ପିସ୍ ଦବ ସବୁ ପିସ ଦବନି ଦି ତିନିଟା ପିସ୍ ଟେ ତାକୁ ପୁରା ଫାଇନ୍ ଚପ୍ କରିଦବ। ତାପରେ ଆ କ ନର୍ମାଲ ଯୋଉ ପା ଅ ଟମାଟୋ ବଟା କରନ୍ତି। ଚିକେନ ତରକାରୀ ର ମସଲା ପାଇଁକି ସେଗୁଡା ନେଇକି ସେଗୁଡା ହେଲା ସବୁ ପୁରା ଆ ପ ସେଥିରେ କଣ କରିବ ନା ନାଲି ଗୁଣ୍ଡା ପକେଇବନି। ଏଥରକ ନାଲି ଲଙ୍କା ପକେଇବା ଆଉ କିଛିଟା ଗ୍ରୀନ କଲର ରେ ଇଏ ପକେଇବ। ଉଁ ଗ୍ରୀନ୍ କଲର ପକେଇବ ମାନେ ଫୁଡ କଲର ସେଇଟା ହେଇ ସାରିଲା ପରେ ମସଲା ପୁରା କସାରିଲା ପ କଣ?
ଧନିଆ ପତ୍ର ହରିକା ସବୁ ପଡ଼ିବ ଆଉ।
ହଁ ମାନେ ଟିକେ ମସଲା ପକେଇବ ପୁରା ଯେମିତି ପୁରା ଗ୍ରୀନ୍ ଗ୍ରୀନ୍ ହବ। ତାପରେ ସେଇଥିରେ ସେ ଯୋଉ ଛୋଟ ଛୋଟ ଚିକେନ ଚିକେନ ନେଇକି କରିଥିବା ସେଇଟା ପକେଇବ। ସେଟ ଗ୍ରୀନ୍ ଗ୍ରୀନ୍ କଲର ହବ ତାପରେ ଲେୟରିଙ୍ଗ କରିବା ଚିକେନ ଉପରେ ଆଉ ତା ଉପରେ ସେ ଚିକେନ ର ଭଜା ପିସ୍ ଗୁଡା ରଖିବ ବହୁତ ବଢିଆ ଲାଗିବ ଥରେ ବନେଇକି ଖାଇବ।
ଆଚ୍ଛା ଆଉ ରଜର ପ୍ଲାନ୍ କଣ?
ରଜରେ ଆମେ ଭାବିଛୁ ଗୋଟେ ଦିନ ମୁଭି ଦେଖିବାକୁୁ ଯିବୁ ଏତେ ଭଲ ଭଲ ମୁଭି ବାହାରିଛି। ଆଉ ଗୋଟେ ଦିନ ଟ୍ରାମ୍ପୋଲି ପାଖ ଟାଇମ ଜୋନ୍।
ଆଉ ପୋଡ଼ପିଠା ଖାଅ?
କଣ?
ପୋଡ଼ାପିଠା ଖାଅ।
ମୋ ମା କୁ ପୋ ମୋ ମାମାଙ୍କୁ ପଡପିଠା ବନେଇ ଆସେନି ସେଥିପାଈଁ ମୁଁ ଖାଇନି।
ଆଛା ପୋଡ଼ପିଠା ମୋତେ ବନେଇ ଆସେ ରେସିପି ମୁଁ କହୁଛି ନହେଲେ ତମ ମାମାଙ୍କୁ କହିବ କରିକି ଦେବେ।
ହୁଁ ହୁ ତମେ ଖା କୁହ ମାମା କୁ କହିଦେବି ମୁଁ ମତେ ରେସିପି କହଲ।
ଚାଉଳକୁ ବାଟିକି ଆକୁ ବତୁରାଇବେ ତାପରେ ମୁ ତାକୁ ଧୋଇକି ଭଲରେ ବତୁରାଇବେ ତା ବାଟ୍ ଟିକି ରଖିଥିବେ। ତାପରେ କ୍ଷୀର ପୋଡ଼ପଠା ମୁ ରେସିପି ଜାଣିଛି କ୍ଷୀରକୁ ଫୁଟେଇବେ।
ମୋ କ୍ଷୀର ପୋଡ଼ପିଠା ଗୋଟେ ଗୋଟେ ରେଷ୍ଟୁରାଣ୍ଟ ରୁ ଖାଇଥିଲି ରୋଜିଶ୍ କିଚେନ ତାର କ୍ଷୀର ପୋଡ଼ପିଠା ମୁହଁରେ ନବ ମୁହଁରେ ମେଲଟ। ଏତେ ବଢିଆ ପିଠା।
ଆଚ୍ଛା ତାପରେ ସେଇଥିରେ ସବୁ ଡ୍ରାଇ ଫ୍ରୁଟ୍ସ୍ ନଡ଼ିଆ ହରିକା ପକାଇବେ ଚିନି ଗୁଜୁରାତି ଗୋଲମରିଚ ସହ ପକାଇବେ ତାପରେ ଚାଉଳଟା ଯେଉଁ ବାଟିକି ରଖିଥିବେ ଏଥିରୁ ପକେଇକି ଘାଣ୍ଟିବେ। ଘିଅ ଟିକେ କଟବେ ତା ବଢିଆ ସେ ଘଣ୍ଟେ। ଟିକେ ଟିକେ ପୁରା ମାନେ ଜେଲି ଜେଲି ହେଇଗଲା ବେଳ ପର୍ଯ୍ୟନ୍ତ କରିବେ। ତାପରେ ପତ୍ର ନେଇ ଯୋଉଗୋଟେ ଜାଗାରେ ଗୋଟେ ପତ୍ର ପକେଇିବେ କଦଳୀ ପତ୍ର କି ଯାହାବି। ତାପରେ ଘିଅ ଟିକେ ସ୍ପ୍ରେ କେମିତି ଲାଖିବନି କି ପୋଡ଼ିବନି ଘିଅ ଲଗାଇ ଦେଇକି ତା ଦେହରେ ସେଇ ବ୍ୟାଟର୍ ଟା ପକାଇବେ ପୋଡ ପିଠା ପାଇଁ। ମୋ ହିସାବରେ ଟିକେ ଅଧିକ ନଡ଼ିଆ ପକେଇଲେ ଭଲ। ତାପରେ ତାକୁ ରା ମାନେ ବହୁତ ଟାଇମ ଛାଡ଼ିଦେବେ ଘଣ୍ଟେ ଦେଢ ଘଣ୍ଟା ପାଇଁ! ପୋଡ଼ିବା ପାଇଁ ଛାଡ଼ିବେ ଦିଦି ଓଭେନ୍ ରେ ବି ଏବେ ଲୋକ କରୁଛନ୍ତି ଓଭେନ୍ ରେ ବି କରିପାରିବ ନହେଲେ ପୋଡ଼ିକି ବି କରିପାରିବେ କରିସାରିଲା ପରେ ବହୁତ ମାନେ ରଖିବେ ଟିକେ ଥଣ୍ଡା ହେଇସାରିଲା ପରେ କାଟିଲେ ଭଲ ପିସ୍ ବାହାରିବ ପୁରା ଜେଲି ଜେଲି ଭଳିଆ ହବ ଆଉ! ହଁ ରଜର ଫେମସ୍ ସବୁଠୁ
ହୁଁ!
ପୋଡପିଠା ଆଉ ମି
ତମେ ଏଥର ଧ ତମେ ଏଥର ଧଉଳି ମହୋତ୍ସବ କୁ ଜିବ ରଜରେ?
ଜାଣିନି ମୋ ଘରଠୁ ତ ଦୂର ସେଟା!
ଘରଠୁ ଦୂର? ରଜ ତ ଆସୁଛି ବରସରେ ଥରେ ସେଥିପାଇଁ କିଏରା ଧଉଳୀ ତ ଯିବା ମାଣ୍ଡାଟୋରୀ!
ସେ ଯେଉ କଣ କହୁଥିଲି ଗୋଟେ ଭୁଲି ଗଲି!
ସତ କି ନାଇଁ?
ହଁ ସେଇଟା ତ ସତ ଆଉ ରଜ ପାନ ଖାଅ ମିଠା ପାନ ଭଲଲାଗେ?
ମାନେ ମୁଁ କହିବି କଣ? ମାନେ ଏ ଖୁଣି ମୋର ଡ୍ରେସ କିଣିବାକୁ ଯାଇଥିଲି ଡ୍ରେସ ଏଇକା ରଜ ପାଇଁ କେ ଏତେ ଅଧିକା ପଇସା ହେଲାଣି!
ରଜ ପାନ ଖାଅ?
ମତେ ରଜ ପାନ ଏତେ ପସନ୍ଦ ନୁହଁ! ମତେ ପାନ ହିଁ ପସନ୍ଦ ନୁହଁ ଏତେ!
ଯେଉଁ ବାହାଘର ଯେମିତି ବନାରେସି ପାନ ଥାଏ ଖାଇଛ କେବେ?
ଭଲ ଭଲ ହଉ ହଉ!
ଖାଇଛ ତମେ?
ନା ମୁଁ ବହୁତ କମ ଖାଇଛି ଗୋଟେ ଦିଟା ଖାଇଛି!
ଆଚ୍ଛା ଏମିତି ତ ରଜ ତାପରେ ରଜ ସରିଲା ପରେ ପୁଣି ସବୁ ଆ ମାନେ ଏମିତି ସବୁ ରଜରେ ତମ ଅଫିସ୍ ଛୁଟି ଅଛି?
ରଜରେ ହଁ ତିନି ଦିନ ଛୁଟି ଅଛି!
ଆଚ୍ଛା ମଙ୍ଗଳବାର ଖୋଲିବ ନା ବୁଧବାର? ଓହୋ ଆଉ କୁଆଡ଼େ ବୁଲିବ?
ଏତିକି ଜାଗା ବୁଲିବୁ ଜଣା ନା ଆଉ କୋଉଠେ ବୁଲିବୁ!
ମତେ ଆମ୍ବର ତମକୁ କଉ ଜିନିଷଟା ସବୁଠୁ ଭଲ ଲାଗେ?
ମୁଁ କହିଥିଲି ମ୍ୟାଙ୍ଗୋ ସେକ୍ ଭଲ ଲାଗେ ମ୍ୟାଙ୍ଗୋ ପିୟୁସ ଭଲ ଲାଗେ! ତାପରେ ଗୋଟେ ହୁଏ ଆ ମ୍ୟାଙ୍ଗୋ ରାଇସ ହୁଏ ସେଇଟା ବହୁତ ଭଲ ଲାଗେ ମତେ ଟିକେ ଚଟପଟା ଏମିତିକା ଜିନିଷ ଭଲ ଲାଗେ କଚା ଆମ୍ବରେ!
ମୋତେ ସବୁଠୁ ମୋତେ ମ୍ୟାଙ୍ଗୋ ମସ୍ତାନ୍ନି ଟା ଭଲ ଲାଗେ ମ୍ୟାଙ୍ଗୋ ମିଲ୍କଶେକ୍! ମ୍ୟାଙ୍ଗୋ ଜେଲି ଗୋଟେ ଫେମସ୍ ଥାଏ ଆମ୍ବ ସଢ଼ା!
ହଁ ଆମ ପାପଡ଼!
ହଁ ଆମ୍ବ ଶଢ଼ା ଯେଉଁ ପୁରା ମାନେ ପୁରା ଦେଶୀ ଷ୍ଟାଇଲରେ ଯଉଟା ହୁଏ! ସେଇଟା ବି ବହୁତ ବଢ଼ିଆ ଲାଗେ।
ହୁଁ ଆମ୍ବସଢା। ହଁ ସେଇଟା ବି ଭଲ ଲାଗେ।
ଆଉ ଟାଇମ୍ ଏ ଯଉ ଆଉ ସନ୍ଧ୍ୟାବେଳେ କଣ ଖାଇବ?
ସନ୍ଧ୍ୟାବେଳେ ମୁଁ ଚିତୋଉ ପିଠା ବନେଇଥିଲା ମୋ ମାମା ଚିତୋଉ ପିଠା ଖାଇଥିଲି।
ତ ଚିତୋଉ ପିଠା ବି ଭଲ ଯଉ ନଡ଼ିଆ ପକେଇକି ହୁଏ ନା
ହଚ ତୋ ପିଠିରେ ଜାଣିଛ ମାନେ ମୁଭି ହଲରେ ଗୋଟେ ଚିଜ ପପ କନର ସ୍ମେଲ ଆସେ ସେଇ ସ୍ମେଲଟା ହ୍ୟାଲୋ।
ଆ ଯଉ ତମେ ମାମା ବନେଇକି ଦେଲେଣି। ମୋ ମାମା ମତେ ଡାକିଲାଣି ମୁଁ ରଖୁଛି ଟିକେ କଲଟା
ଟିକେ ଟିକେ ରୁହନ୍ତୁ ଟିକେ ରୁହନ୍ତୁ ମୁଁ ଗୋଟେ କଥା କହିଥାନ୍ତି।
ଚିତଉ ପିଠା ନିଶ୍ଚୟ ଖାଇବ। ରଜରେ ଭଲ ଚାଉଳ ଆସେ, ସେଇଟାର ଚିତଉ ପିଠା ଖାଇବ। ମୁଁ ଆଉ ଗୋଟେ କଥା କହୁ, ଡ୍ରେସ କିଣି ସାରିଲଣି?
ହଁ ଡ୍ରେସ୍ କିଣି ସାରିଲିଣି। ଆଉ ଥରେ କିଣିବି ଅଧା କିଣିିଛି ଅଧା ଅଛି ଆଉ।
ହଉ ତମେ ତ
ମୁଁ ତ ରଜରେ ହଁ ମୁଁ ତ ତିନି ଚାରିଟା ଡ୍ରେସ୍ କିଣିବି।
ଭଲ ଭଲ। ଆଉ କଣ ଚାଲିଛି?
ଆଉ ଏମତି ଭଲ ହିଁ ଚାଲିଛି। ତମେ ଚାହା ଚାହା ଚାହା ତମକୁ ଚାହା ଭଲ ଲାଗେ କି କଫି?
ମତେ କଫି ଭଲ ଲାଗେ।
ଆଚ୍ଛା କଫି କୋଲ୍ଡ କଫି? ଡାଲଗନା କଫି? ହଟ୍ କଫି, ଫିଲ୍ଟର୍ କଫି, କଫି କୋଉ କଫି ଭଲ ଲାଗେ?
ମତେ ଭଲ ଲାଗେ ଫିଲ୍ଟର କଫି, ଆଉ କୋଲ୍ଡ କଫି।
ଆଚ୍ଛା ଫିଲ୍ଟର କଫିଟା ଟିକେ ବହୁତ ପିତା ଥାଏ ସେଇଟା ହିଁ ଟିକେ ଅସୁବିଧା।
ଫିଲଟର କଫି ପିତା ନଥାଏ ଯେ ଯେମିତି ବନେଇବ, ତାକୁ ମିଠା କରିବି ଟିକେ ବନେଇ ପାରିବ।
ଯେତେ ଯାହାହେଲେ ବି ସେ ଟିକେ ଥାଏ
ହଉ ହଉ ମୁଁ ରଖୁଛି।